ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆଉ ବନ୍ଧୁ କଣ ଖବର କୁହ?
ଆଜି ସ୍ନାନ ପୂର୍ଣ୍ଣିମା ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭି ନନ୍ଦନ ଜଣଉଛି।
ଧନ୍ୟବାଦ ବନ୍ଧୁ ଆପଣଙ୍କୁ ବି।
ନାଇଁ ଖବର କଣ, ଆମେ ତ ଏବେ ନି ଆମର ନି ତ୍ୟ କାର୍ଯ୍ୟ ସାରିକି ଏବେ ଆମେ ଆମ ଗ୍ରାମର ଅ, ଦେବୀଙ୍କ ପା ଖରେ ବସିଛୁ। ଜାଣିଚ ତ ଆପଣ ଆମେ ବହୁତୁ ଡେରିରେ ଶଯ୍ୟା ତ୍ୟାଗ କରୁ।
ହୁଁ, ବନ୍ଧୁ ଜାଣି ପାରୁଛି।
ସେଥିପାଇଁ ଆମେ ନିତ୍ୟ କାମ ଚାଲିଚି ଆ ଏଇ। ଡେରିରେ ସାରିକି ଏବେ ଆମ ଦେବୀଙ୍କ ପାଖରେ ବସିଛି। ଆଉ ଆପଣଙ୍କ ଖବର କଣ ବନ୍ଧୁ କୁହନ୍ତୁ?
ମୋ ଖବର କଣ ବନ୍ଧୁ ଆଉ ଭଲ ଆଉ। ଆଉ ଆମର ବର୍ଷା ବହୁତୁ ଆସିଲାଣି ମାତ୍ରାରେ। ଏବେ ଆମେ ଉପରକୁ ଆସିଛୁ ପବନ ଖାଇବାକୁ।
ନାଇଁ ଆମେ ବି ଦେଖିପାରୁଛୁ ଆମ ଅଞ୍ଚଳରେ ମଧ୍ୟ ସେହିପରି ଘନ ନୀଳ ଆକାଶରେ କଳା ମେଘ ଘାଣ୍ଟି ହେଇ ଦେଇଛି। ବହୁତ ଭୟ ବହୁତୁ ଭୟଙ୍କର ରୂପରେ ଧାରଣ କରିଛି ବର୍ଷାଟି।
ଆଉ ବନ୍ଧୁ କଣ ଖାଇବା କଣ ଖାଇଥିଲେ?
ବନ୍ଧୁ ମୁଁ ଏବେ ମଧ୍ୟାହ୍ନ ଭୋଜନ କରିକି ଆସିଲି। ଭାତ, ଡାଲି ଏବଂ ଆଳୁ ଛୁଇଁ ଭଜା। ଯୋଉଟା କି ଆମ ନିଜ ବାଡିରେ ହୋଇଥିଲା ବନ୍ଧୁ।
ଓ, ଅତ୍ୟନ୍ତ ସ୍ଵାଦିଷ୍ଟ ଖାଇବା ଖାଇଛ। ବହୁତ ଆମର ଯାହାକି ଆମର ଓଡିଆ ଖାଦ୍ୟ ଆପଣ ଖାଇଛନ୍ତି।
ହଁ, ହଁ ସେଟା ଦେହ ପାଇଁ ଅତି ଲାଭଦାୟକ ନା। ସଜନା ଶାଗ, ସଜନା ଛୁଇଁ ଶାଗ ଜାତୀୟ ଯେତିକ ସବୁ ସବୁଜ ପରିବା ସେଗୁରା ସବୁ ଦେହ ପ୍ର ତିବି ଭଲ ଆପଣ ବି ଖାଆନ୍ତୁ ସେଟା।
ନିଶ୍ଚିନ୍ତ ହୁଅନ୍ତୁ ମୁଁ ତ ସେଇଆ ହିଁ ଖାଏ। ଯାହାକି ଆମ ଦେହ ପ୍ରତି ବୋହୁତ ଭଲ ଓ ବୋହୁତ ଉପ ମାନ୍ ଯାହା ଦ୍ଵାରା କି ଆମ ଦେହକୁ ବୋହୁତ ସୁସ୍ଥ ରଖେ। ସବୁବେଳେ ଆମିଷ ଖାଇବା ତ ଠିକ ନୁହେଁ ନା ବନ୍ଧୁ ଆମ କହିବା କି ଆମେ ସବୁବେଳେ ଆମିଷ ଖାଇବା।
ନାଇଁ ବୁନ୍ଧୁ ଆପଣ ଯାହା କୋହୁଚନ୍ତି ଠିକ କୋହୁ ଆଉ ବନ୍ଧୁ ଆପଣ କୁହନ୍ତୁ ମତେ ବନ୍ଧୁ ଆପଣ ମତେ ଟିକେ କୁହନ୍ତୁ। ଆପଣଙ୍କ ଅଞ୍ଚଳରେ ନୂଆଖାଇ ପର୍ବଟି ପାଳନ ହୁଏ ୟା ନା ନାଇଁ।
ହଁ ବନ୍ଧୁ ଆମ ପାଳନ ହୁଏ ଆମର ଏଠି।
କାହିଁକି ନା ସେଇଠି ସେହି ପର୍ବଟି। ଅଁ ପ୍ରାୟତଃ ଆଦିବାସୀ ଏରିଆ ମାନଙ୍କରେ ହୋଇଥାଏ। ଆଦିବାସୀ ଅଞ୍ଚଳ ମାନଙ୍କର ହୋଇଥାଏ।
ଆମର ବି ଏଠି ପାଳନ ହୁଏ।
ଆ କେମିତି କେମିତି କଣ ଆପଣ ପାଳନ କରନ୍ତି ସେ ବିଷୟରେ ମତେ ଟିକେ ଜଣୋଉନାହାନ୍ତି। କାହିଁକିନା ତ ଆମେ ତ ହଁ ବନ୍ଧୁ କୁହନ୍ତୁ।
ସେ ବିଷୟରେ ତ ବନ୍ଧୁ ମୁଁ ମୁତେ କହିପାରିବିନି ତେଣୁ ଏତେ ମୋରୋ କିଛି ସେ ବିଷୟରେ ମାନେ ଏତେ ବି ମୁଁ ସେ ସବୁର ବିଷୟ ଜାଣିନି। ବାସ୍ ଖାଲି ଆମ ପର୍ବ ପାଇଁ ଜାଣିଚି କି ତାକୁ ଆମେ ପାଳନ କରିଥାଉ।
ନାଇଁ ବନ୍ଧୁ ମୁଁ ପୂର୍ବ ବର୍ଷ ଯାଇଥିଲି ମୋ ବନ୍ଧୁଙ୍କ ଘରୁକୁ। ଯାହାକି ଆଦିବାସୀ ଅଞ୍ଚଳ ମାନଙ୍କରେ ଉପସ୍ଥିତ। ସେଠାକାରେ ମୁଁ ସେଇ ସମୟରେ ଯାଇଥିଲି ଯେଉଁ ସମୟରେ
ନୂଆଖାଇ ପର୍ବଟି ପାଳନ ହୋଉଥିଲା। ତେଣୁ ମୁଁ ସେଠାରେ ଦେଖିଲି ଯେ ତାଙ୍କର ଏଇ ଅନ୍ୟ କେଉଁ ପର୍ବ ପରି ଏ ପର୍ବ ପାଳନ ହୁଏ ନାହିଁ। କାହିଁକି ନା ଏଇ ପର୍ବ କୁ ନୂଆଖାଇ ପର୍ବକୁ ସେ ଅତ୍ୟନ୍ତ ଖୁସିର ଏବଂ ଉଲ୍ଲାସରେ ପାଳନ କରିଥାନ୍ତି। ପ୍ରଥମେ ତ ସିଏ ସକାଳୁ ଉଠିକି ନୂଆ ବସ୍ତ୍ର ପରିଧାନ କରନ୍ତି। ତାପରେ ନିଜର ଇଷ୍ଟ ଦେବୀଙ୍କୁ ପୂଜା କରନ୍ତି।
ହୁଁ।
ତାପରେ ସେମାନେ ପ୍ରସାଦ ଗ୍ରହଣ କରନ୍ତି ସବୁ ଏକ କାଠି ମିଶିକି ସବୁ ଜିନିଷ ତୁଲାଇଥାନ୍ତି। ଆପଣଙ୍କର ଏ ବିଷୟରେ କିଛି ଧାରଣା ନାଇଁ।
ନାଇଁ ବନ୍ଧୁ ଏ ବିଷୟରେ ମୋରୋ ଏତେ କିଛି ଧାରଣା ନାହିଁ। ଯେହେତୁ ମୋ ବୟସରେ ବୋହୁତ ସାନ ହେଲେ ଏଥିରେ ମୋର କିଛି ଏତେ ସେ ସବୁ ମାନେ ନଜର ନାହିଁ କିମ୍ବା ଏତେ ବି
ଠିକ ଅ ଠିକ ଅଛି ବନ୍ଧୁ ଠିକ ଅଛି ବନ୍ଧୁ ଆପଣ ଯେହେତୁ ବୟସରେ ସାନ ତେଣୁ ସବୁ ଜିନିଷ ତ ଜାଣିପାରିବେନି ନା ସବୁ ଆମର ଓଡିଶାରେ ବୋହୁତ ସାରା ପର୍ବପର୍ବାଣୀ ରହିଲାଣି ସବୁ ଜିନିଷ ଜାଣିବା ଜଣେଙ୍କ ପକ୍ଷରେ ଅସମ୍ଭବ। ତେଣୁ ମୁଁ ଯାହା କହିଲି ସେଟା ଆପଣ ଅଁ ଗ୍ରହଣ କର
ନିଶ୍ଚିନ୍ତ ବନ୍ଧୁ ନିଶ୍ଚିନ୍ତ ଆଉ ବନ୍ଧୁ ଆପଣ ଙ୍କ ଗ୍ରାମରେ କଣ କଣ ସବୁ ଯାହାକି ଆମର ପୂଜା ପର୍ବ। କି ଯେମିତି କିି ଆମର ଯଜ୍ଞ ଉତ୍ସବ। ଏମିତି କିଛି ଆପଣଙ୍କ ଗ୍ରାମରେ ହୁଏ କି?
ମୁଁ ଯେଉଁ ଦେବୀଙ୍କ ପାଖରେ ବସିଛି।
ହୁଁ।
ଏଇ ଦେବୀଙ୍କ ପାଖରେ ଆଗକୁ ଆସୁଥିବା ଯଜ୍ଞ ମହୋତ୍ସବ ପାଳନ ହବ।
ହୁଁ ହୁଁ ମାନେ ଆପଣଙ୍କର କଣ ଗ୍ରାମ ଦେବତୀଙ୍କର।
ନାଇଁ ନାଇଁ ଗ୍ରାମ ଦେବତୀ ନୁହେଁ। ଆମର ଅନ୍ୟ ଜଣ ଦେବତୀ ଅଛନ୍ତି ଗ୍ରାମରେ ତ ଆମର ଦୁଇ ତିନୋଟି ଦେବୀ ଅଛନ୍ ଗ୍ରାମ ଦେବତୀ ନୁହନ୍ତି ଆମର ଅନ୍ୟ ଜଣେ ଦେବତୀଙ୍କ ହଁ ପାଖରେ ମୁଁ ବସିଛି। ସେ ସେଥିପାଇଁ ଆମର ସବୁ ଗଛ ଲଗାଯାଉଛି ବଗିଚା ମାନଙ୍କରେ ଯେପରିକି ବାହାରୁ ସବୁ ଯେଉଁ ଅ ଦର୍ଶନ କରିବା ପାଇଁ ଲୋକ ଆସିଥିବେ ତାଙ୍କ ଆଖିକୁ ସୌନ୍ଦର୍ଯ୍ୟ ଦେଖାଯିବ।
ଓହୋ ବୁଝିଲି ବୁଝିଲି।
ବଗିଚାରେ ବହୁତ ସାରା ପୁଷ୍ପ ମାନ ଲଗା ଯାଉଛି।
ଓ ହୋ।
ଆଉ ଆପଣଙ୍କ ଅଞ୍ଚଳରେ ଏମିତି ସବୁ ଓ ଲୋକମାନେ ସହଯୋଗ କରି ଅ ବଗିଚା ମାନଙ୍କରେ ହଉ ଠାକୁରାଣୀ ପାଖରେ ହଉ ସବୁ ସହଯୋଗ କରନ୍ତି ନା ନାହିଁ।
ହଁ ବନ୍ଧୁ ନିଶ୍ଚିନ୍ତ ଆମର ତ ଆମର ବି ଏଠି ବହୁତ ଗ୍ରାମରେ ଦେବୀ ଅଛନ୍ତି। ଯାହାକି ଆମର ମାନେ ଦେବୀଙ୍କର ଆମ ମାଘ ସପ୍ତମୀରେ ଆମ ଗ୍ରାମରେ ଏକ ମାଙ୍କର ଯଜ୍ଞ ମହୋତ୍ସବ କୁହାଯାଏ ଯାହାକୁୁ କୁହାଯାଏ କି ମାଙ୍କର ଜନ୍ମ ଉତ୍ସବ। ଆଉ ସେଥିରେ ଆମର କଳସ ଯାତ୍ରା ବି ହୁଏ। ଏବଂ ଭୋଜନ ର ଆୟୋଜନ ବି ହୁଏ ବହୁତ ଲୋକ ଭୋଜନ କରନ୍ତି। ବହୁତ ବାହାରୁ ବାହାରୁ ବି ଲୋକ ଆସନ୍ତି ଆମର ବହୁତ ବଡ ଆକାରରେ କଳସ ଯାତ୍ରା ହୁଏ।
ହଁ ବା ବନ୍ଧୁ ଆଉ ଯୋଉ ଆପଣ ଭୋଜନ କଥା କହିଲେ ଯେ ଭୋଜନରେ ଅ ପ୍ରାୟତଃ କେତେ ଲୋକ ଭୋଜନ ପ୍ରସାଦ କୁ ଗ୍ରହଣ କରିଥାନ୍ତି।
ହୁଁ ଆମର ବୋହୁତ ପାଞ୍ଚ ହଜାର ଦଶ ହଜାର ଏମତି ସବୁ ଲୋକ ଆସନ୍ତି ଭୋଜନ ମାନେ ଭୋଜନ ନୁହେଁ ତ ସେ ସାକ୍ଷାତ ମା ଙ୍କର ଆଶୀର୍ବାଦ ଆଉ ପ୍ରସ୍ ଉଁ ପ୍ରସାଦ୍। ଯାହା ଫଳରେ କି ବୋହୁତ ଲୋକମାନେ ଖାଇକିରି ଏବଂ ଖୁ ଭୋଜନକୁ ପ୍ରସାଦ ରୂପେ ଗ୍ରହଣ କରିକି ବୋହୁତ ଖୁସି ହୋଇଥାନ୍ତି। ସେଥିପାଇଁ ତ ପ୍ରତ୍ୟେକଟି ବର୍ଷ ଆମର ମା ଙ୍କ ଜନ୍ମ ଉତ୍ସବ କିମ୍ବା ଯଜ୍ଞ ଉତ୍ସବକୁ ସମସ୍ତେ ଆସିକି ଯୋଗଦାନ ଦିଅନ୍ତି ଆଉ ସମସ୍ତେ ସାହାଯ୍ୟ ବି କରନ୍ତି। ମାଙ୍କ ଆଶୀର୍ବାଦ ରହିଥିବା ଯୋଗୁ ହି ତ ଏତେ କିଛି ସବୁ ହଉଚି।
ଆଚ୍ଛା ବନ୍ଧୁ ଆପ ବନ୍ଧୁ ଉଁ ଆପଣଙ୍କର ଆଉ ମୋର ତ ବୋହୁତ ଘନିଷ୍ଠ ସମ୍ପର୍କ ତେବେ ଆପଣ କେଉଁ ବର୍ଷ ମ ତେ କଣ ପାଇଁ ଆପଣଙ୍କ ଗ୍ରାମ ଦେବତୀଙ୍କ ଅ ପୂଜାରେ ଯଜ୍ଞ ମହୋତ୍ସବରେ କାଇଁ ଆଉ ମତେ ନିମନ୍ତ୍ରିତ କରିନାହାତିି। ମୋର କେଉଁଠି ଭୁଲ ରହିଗଲା କି।
ନାଇଁ ବନ୍ଧୁ ଭୁଲ ଠେଇଁ କିଛି ନାଇଁ। ଆଉ ଯେହେତୁ କାମ ବେସ୍ତରେ ଆମେ ଟିକେ ରହିଯାଉ ତ ମୋତେ ଏତେ କାହାକୁ ନିମନ୍ତ୍ରଣ କରିବାକୁ ମୋର ମନ ହିଁ ରୁହେନି ଯେହେତୁ ସେଇ ଟାଇମ୍ ସେଇ ସମୟରେ ଆମର ଅ ପଡିଯାଏ ମା ସରସ୍ଵତୀଙ୍କ ପୂଜା। ତ ଆମେ ସେଥିରେ ବୋହୁତ କିଛି ମାନେ
ନାଇଁ ବନ୍ଧୁ ବନ୍ଧୁ ବେସ୍ତ ତ ସମସ୍ତେ ଥାଆନ୍ତି। କିନ୍ତୁ ଆପଣ ନିଜର ଘନିଷ୍ଠ ବନ୍ଧୁକୁତ ଭୁଲିବା ଅସମ୍ଭବକର? ତେଣୁ ଆପଣ ଯାହା ହୋଇଯାଇଛି ହୋଇଯାଇଛି ବନ୍ଧୁ କିନ୍ତୁ ଆଗୁକୁ ଆସୁଥିବା ଯଜ୍ଞ ମହୋତ୍ସବରେ ମୁଁ ଆଶା କରୁଚିଯେ ଆପଣ ମତେ ନିଶ୍ଚିନ୍ତ ନିମନ୍ତ୍ରିତ କରିବେ। ଏବଂ ଆପଣଙ୍କ କଥା ଅନୁଯାୟୀ ମୁଁ ଆପଣ କ ଯଜ୍ଞ ମହୋତ୍ସବରେ ଯୋଗଦାନ ଦେଇ ମାଙ୍କ ଆଶୀର୍ବାଦ ନେଇ ପ୍ରସାଦ ଗ୍ରହଣ କରି ଘରୁକୁ ଫେରସ୍ତ ହେବି।
ହୁଁ ନିଶ୍ଚିନ୍ତ ବନ୍ଧୁ ନିଶ୍ଚିନ୍ତ ଏଇକି ଏଇ ଖ ଏଇ ଆପଣଙ୍କର ବାର୍ତ୍ତାଟି ମୋର ସବୁଦିନ ପାଇଁ ମନ ରହିବ ଆଉ ଆପଣ ଚିନ୍ତିତ ହୁଅନ୍ତୁନି ଆଗତ ମାନେ ଆଗତମ ଆସୁଥିବା ଆମର ମାଙ୍କର ଜନ୍ମ ଉତ୍ସବକୁୁ ମୁଁ ଆପଣଙ୍କୁ ନିଶ୍ଚିନ୍ତ ନିମନ୍ତ୍ରଣ କରିବି ଆଉ ଏବଂ ଆସୁଥିବା ଏବେ ଆମର ଯୋଉ ରଥଯାତ୍ରା ପାଇଁ ଆପଣଙ୍କର କଣ ମାନେ କିଛି ମତାମତ ରହିଚି ମାନେ କଣ ପ୍ରୋଗ୍ରାମ ରହିଚି?
ନାଇଁ ଆମରତ ରଥଯାତ୍ରା ପାଇଁ ଆମ ଗ୍ରାମରେ ଏକ ରଥ ନିର୍ମାଣ କରାଯାଏ ସେଇ ନ ର ରଥ ନିର୍ମାଣ କାର୍ଯ୍ୟ ଏବେ ଚାଲୁ ରହିଚି। ଆଜି ଯୋଉ ଜାଣିଚ ଦେବସ୍ନାନ ପୂର୍ଣ୍ଣିମା ସେଥିପାଇଁ ମଧ୍ୟ ଉଁ ମ ଆମ ଠାକୁରାଙ୍କୁ ବାହାରୁକୁ ବାହାର କରାଯାଇ ତାଙ୍କୁ ସ୍ନାନ କରାଯାଉଚି। ବୋହୁତ ସାରା ପକ୍ରିୟା ରହିଛି ତେଣୁ ଆମେତ ପଣ୍ଡିତ ନୁହେଁ ନ୍ତି ଆମେ ଯାହା ନିଜ ଆଖିରେ ଦେଖିଲେ ଆମେ ତମ ଆଗରେ ପ୍ରକାଶ କରିଲୁ। ଆଉ ଆପଣ ଆସନ୍ତୁ ଏଥର ଏ ଏ ଥର ଆମ ରଥଯାତ୍ରାରେ ଆସନ୍ତୁ। ଦେଖନ୍ତୁ କେତେ ମନଲୋଭା ଦୃଶ୍ୟ କେତେ ଲୋକ ସେଥିରେ ଯୋଗ ଦୋଉଚନ୍ତି।
ନିଶ୍ଚିନ୍ତ ବନ୍ଧୁ ନିଶ୍ଚିନ୍ତ ଆପଣ କହିବେ ଆଉ ଆମେ ଯିବୁନି ନିଶ୍ଚିନ୍ତ।
ଆସନ୍ତୁ ଆମେ ଆ ଆପ୍ ଆପଣଙ୍କ ପାଇଁ ଆମ ଗ୍ରାମର ଅଁ ଦୁଆର ସବୁବେଳେ ଖୋଲା ରହିଛି ବନ୍ଧୁ।
ହୁଁ ବନ୍ଧୁ ନିଶ୍ଚିନ୍ତ।
ଆଉ ବନ୍ଧୁ ଆପଣ ଖାଇଚନ୍ତି କଣ ବନ୍ଧୁ?
ବନ୍ଧୁ ଏଇ ଆମର ସକାଳେ ଖାଇଥିଲି ରୁଟି। ଏବଂ ଭଜା ଏବେବି ମୋର ଖାଦ୍ୟ ଟାଇମ୍ ହେଇଗଲାଣିି ବନ୍ଧୁ। ଖାଦ୍ୟ ସମୟ ହେଇଗଲାଣି। ତ ମୋର ମାଆ ଡାକିଲେଣି ତଳକୁ ଖାଇବାକୁ ମୁଁ ଯାଉଚି ବନ୍ଧୁ ଆଉ ପୁଣି କେତେବେଳେ ଯଦି ମୁଁ ଫାଙ୍କା ହେଲେ ଆପଣଙ୍କୁ କଲ୍ କରିବି ଆଉ ଫୋନ୍ କରିବି ଆଉ ନିଶ୍ଚିନ୍ତ ରଖୁଚି। ଜୟ ଜଗନାଥ ଜୟ ଜଗନାଥ।